ହଁ ହ୍ୟାଲୋ। ହ୍ୟାଲୋ।
ମୁଁ କହିଲି କଣ କରୁଛ?
ଏଇଠି ବସିଛି ଆଉ ଝିଅ ଆସିଲା ସ୍କୁଲ ରୁ ତାକୁ ଗାଧେଇଦେଲି ତାକୁ ଟିକେ ଖୁଆଇକି ଆଉ ମା ତାକୁ ଘ ତାର ଯୋଉ ଟ୍ୟୁସନ ପାଠଟା କରାଉଛନ୍ତି ମୁଁ ଟିକେ ଏପଟେ ଆସିଲି ଜଉ ମୁଁ କହିଲି ଫୋନ କରିଦବା ଆଉ।
ହୁଁ ହୁଁ।
ଆଉ ତମେ କଣ କରୁଥିଲ?
ମୁଁ ଏଠି ବସିଥିଲି ଆଉ।
ହଁ ହଁ।
ହୁଁ।
ଆଉ ପଢାପଢି କେମିତି ଚାଲିଛି?
ହଁ ପଢାପଢି ସେମିତି କାଲି ତମୋର ଏଜାମ ଅଛି। ହେ ହେ
ହଁ ଓଟି ଇଟି ନା?
ହଁବା। ହଁ ଯାହା ହବ ଆଉ ପିପିଲି ତେଇ ପିପିଲି ତେଇଶିପୁରୁ।
ଓହୋ ସିଆଡେ ପଡିଛି ନାଇଁ?
ହୁଁ ସେଇ ପୁରୀ ଡିଷ୍ଟ୍ରିକ୍ଟରେ ସେପଟ ପକେଇଛି ଆଉ।
ହଁ ଏଇଟା ମାନେ ଯୋଉ ଅ ଅ ଅଫଲାଇନ ନା?
ହଁ ଏଟା ଅଫଲାଇନ ମେବି ବୋଧେ କଣ କହିଲ ଏଇ ରଥଯାତ୍ରା ପାଇଁ ବୋଧେ ସେପଟ ପୁରୀ ମେନ ସ୍କୁଲ ଗୁଡା ବୋଧେ ବନ୍ଦ ସେଣ୍ଟର ପକେଇନି ବୋଧେ।
ହଁ ନହେଲେ ତ ପୁରୀ ହେବା କଥା ନିଶ୍ଚିନ୍ତ।
ହୁଁ, ହୁଁ, ହୁଁ କାରଣ ମାକ୍ସିମମ୍ ମୋ ସାଙ୍ଗଗୁଡା ଯୋଉମାନେ ଦଉଛନ୍ତି ତାଙ୍କର ବି ସେଇ ପୁରୀ। ହଁ ସେ ସେ ଯୋଉ ଦାଣ୍ଡ ମୁକୁନ୍ଦପୁରୁ ସେଇପଟେ ଉଁ ସେ ସେପଟେ ସବୁ ପିପିଲ ଗୁଡା ସବୁ ସାଇ ପିପିଲି ଲାଇନ ସ୍କୁଲ ଗୁଡା ସବୁପଡିଛି।
ହଁ ହଁ ସେଇଆ ହେଇଥିବ ଆଉ।
ହଁ।
ହଁ ଦଶଟାରେ ଥିବ ନା ସାଢେ ଦଶଟା?
ନାଇଁ ନାଇଁ ମୋରୋ ତ ପେପର ଟୁ ବା ଖାଲି ଆମେ ତ ପେପର ଟୁ ଦୋବୁ ବିଡି ପିଲା ୱାନ ଦେଇପାରିବାନି।
ହଁ ହଁ ହଁ ଠିକ କଥା।
ମୋରୋ ଦିଟା ରୁ ସାଢେ ଚାରିଟା ଅଛି ଦେଖିବା ପାଗ ଦେଖି କଁ କରିବ ଆଉ। କାହ୍ନା କଁ କୋହୁଥୁଲା ଯା ପି ଭାଇକୁ କହିବା ଯଦି ଯଦି ଖାଲିଟା ହେଇଯା ସିଏ ଯେଉଁ କଁ କହିଲ ଯେଉଁ ରୁଟ୍ ନୁହଁ କି ମାନେ ସେ ରୁଟ ଟା ଦେଖୋଉଚି ଆମେ ଯୋଉ ଦେଖୋଉଚି ଅଁ ଯୋଉ କଣ ସେଟା ବଳଙ୍ଗା ଦେଇକି ନିମାପଡା ବଳଙ୍ଗା ଦେଇ ତା ଭିତ ତର ରୁଟ ପଟେ ସାକ୍ଷୀ ଗୋପାଳଙ୍କଠୁ କଟିବ ସେପଟେ ଦେଖୋଉଛି ତ ସେଇଟା ସିନା ଆମେ ଡେଲ୍ଲୀ ଯିବା ବାଟ ହେଇଥିଲେ ଆମେ ବସ୍ ଫସ୍ ଟାଇମିଙ୍ଗି ଜଣିଥାନ୍ତୁ। ତ ଆମେ ସେପଟୁ କଁ ଆଉ ଜାଣିପାରିବା କି?
ନା ବସରେ ତ ଯାଇ ହବନି କଦାପି।
ନା ତ ସେ ଟାଇମିଙ୍ଗି ତ ଆମୁକୁ ଜଣା ନାହିଁ। ଆଉ ବସ୍ କୁ ଭରସା କରି ଯାଇ ହବନି ବାଇକରେ ଭାବୁଥୁଲୁ ଯିବୁ ବୋଲି ଯେ କିନ୍ତୁ ବର୍ଷା
ବାଇକରେ ଗଲେ ଓଦା ହେଇଯିବ।
ହଁ ସେଇଟା ହିଁ ତ ସାତ ତାରିଖ ଯାହା ଲଘୁଚାପ ଅଛି। କଣ କୋହୁଥିଲା ତ ଜାପି ଭାଇକି କହିବା ଦେଖିବା କଁ ହୋଉଛି।
ନାଇଁ ଜାପି ଅଛନ୍ତି ଜାଣିନ ଅଛନ୍ତି କାର ବି ଅଛି। ଆରାମ ସେ ଜାପିଙ୍କୁ କହିଲେ ନେଇଯିବେ।
ହଁ ସେଇ କଥା କୋହୁଥୁଲା କହିଲା ହଉ ଜାପିକି କହିଲେ ନହେଲେ ଉଁ ଯାଇକିରି ଆସିବା ଭାରି ନହେଲେ ତ ଏମିତି ଯୋଉ ପାଗ ଦେଇଛି ଯାଇ ହବନି। ବସରେ ବି ତୋରୋ ଯୋଉ ପାଗ ପୁରୀ ହେଇଥିଲେ ଆରାମସେ ଯାଇାହେଇଥାନ୍ତା ବସ ଷ୍ଟାଣ୍ଡରୁ ଓଲ୍ହେଇବ ବସ୍ କ ଅଟ ଧରିବ ଆରାମସେ ଯାଇହବ କିନ୍ତୁ ଯୋଉ ବଳଙ୍ଗା ଫଳଙ୍ଗା ଏଗୋଡା ଆମେ ଜାଣିନୁ ସେ ବସ୍ କୋଉ ଟାଇମିଙ୍ଗି କଣ
ନାଇଁ ନାଇଁ ରେଗୁଲାର ସେସବୁ ଜିନିଷ ନୁହଁ ତାପରେ ପୁରୀ କଣ ଆମେ ଜାଣିଚେ ସବୁଆଡୁ ବସ ପୁରୀକି ଯାଉଛି ବାକି ଇଏ ସବୁ ଜାଗା ଗୁ ଡା ମେନ ସେଣ୍ଟର ନୁହଁ ବାକି ଛୋଟୋ ମୋଟୋ ବଜାର ଜାଗା ହେଇଥିବ। କି ତା ଭିତୁରୁକୁ ପଡିଥିବ।
ହଁ ଏନ୍ତିକା କଥା ଆଉ ଦେଖାଯାଉ କଣ ହୋଉଚି ଆଉ।
ହଁ।
ହଁ ଖାଲି ହାୱା କଲେ କି ନାଇଣ୍ଟି ରଖିବାକୁ ପଡିବ ନାଇଣ୍ଟି ରଖିବା ସେମିତି କିଛି ନାଇଁ ହେଲା ତମେ ଯଦି ଆ ପ୍ଲାଇ କଲାବୋଳେ ଯଦି ଜେନେରାଲ ପକେଇଥିବ ତାହେଲେ ତମର ଜେନେରାଲ ସାର୍ଟିବିକେଟ୍ ଓଟି ଏଟିର କି ଦରକାର ଯେତୋବୋଳେ ଇଏ ଜବ ପାଇଁ ଆପ୍ଲାଏ କଲା ବେଳେ।
ହଁ ହଁ ହଁ।
ଆଉ ଆମେ ତ ଆମର ଏସିି ବିସିି ବାହାରୁଚି ତ ଆମେ ଜେନେରାଲ କାହିଁ ପକେଇବୁ।
ହଁ।
ଉଁ ତ ଜେନେରାଲ ତ କଟଫ ହାଇ ଯାଉଚି ନା ଯାହାବି ହେଲେ ଚାରି ପାଞ୍ଚ ମାର୍କ ଅଧିକ ଏ ସି ବି ସି ଠାରୁ ପଡିଯାଉଚି। ତ ଆମେ କାହିଁକି ଯୋଉ ଏସି ବିସି ନା ପ କେଇ ଜେନେରାଲ ପକେଇବୁ ମାନେ ଏମିତି କଲେ ଅଯୋଥା ଗୋଟେ ପାସ୍ କରି ଯାଇଚୁ କଣ ହେଇ ଅଯୋଥା ଫୁଣି ଆପ୍ ଆପ୍ଲାଏ ଜାଣିଥିବ ପଇସା ଗୁଡା କେ ନୋଉଛନ୍ତି ହଜାର ନୋଉଛ
ସେଇ ବା ଭାରି ବାଧୁଛି ସବୁ ପରୀକ୍ଷା ଗୁଡା ଏତେ ବାଧୁଛି ଆଉ କହିବାର ନାଇଁ।
ମାନେ ସେଣ୍ଟ୍ରାଲ ଲେବୁଲରେ ଯେମିତି ଯୋଉ ସିଟି ଇଟି ଗୁରା ଯେତିକି ପଇସା ଏଇଟା ବି ଓଡିଶା ଗମେଣ୍ଟ ବି ସେମିତି ସେତିକି ପଇସା କରୁଛି।
ଆଉ କଣ କରିବ ହଉ ବାଧୁଛି ତ ବୋହୁତ ବାଧୁଛି ଆଉ ହୋଉ।
ତାପରେ କଁ କରିବା ଏମିତି ପକେଇ ଦେଇଛି ତ ଯିବାକୁ ଦେଇଦବା କଥା ଆଉ।
ହଁ ନାଇଁ ପରୀକ୍ଷା ଟା ଦେଇଦିଅ ଏତେ ପଇସା ଦେଇ ପଡିଛି ଦେଇଦିଅ।
ଏଇଟା ହଁ ଏଇ ଓ ଟି ଟି ପରେ ଲାଗୁଚି ତ ବାହାରିବ ଯେ ଟି ବାହାରିବ ଆଉ।
ହଁ ଯେ ଟି କନଫର୍ମ ବାହାରିବ ସେଥିପାଇଁ କି କଣ କୋ କରାଯିବ ଟାଇମ୍ ଟେବୁଲ୍ କରିକି ପୁରା ପଢେବାକୁ ପଡ଼ିବ ଆଉ।
ନିହାତି ପୁରା ତମେ ଯଦି ଘୋଷା ବଳଦ ଭଳିଆ ପଛେ ପଢିବ କିନ୍ତୁ ପଡିକିରି ନ ପଢିଲେ କିଛି ହବନି।
ନା ଯେମିତି ହୋଉ ଯୋଉ ତରିକାରେ ପାଠ ପଢିବାର ଅଛି ତମେ ସବୁ କିଛି ଫଲୋ କରିବାର ଅଛି ପଢିବାର ଅଛି। ଆଉ ଟ୍ରିକ ହୋଉ ନ ହୋଉ ଆମେ ତ ସବୁ ଜିନିଷ କଭର କରିକି ପଢିଲେ ସିଲାବସ ଅନୁସାରେ। ପାଠ କୋଉ ବଦଳି ଜାଣିଛି ପାଠ ତ ଏକା ନା। ସେ ଇଂଲିସ୍ ହୋଉ କି ମ୍ୟାଥ ହୋଉ। ତାର କଣ ପାଠ ବଦଳିବ ସେଇ ସେଇ ଟେନ୍ସ ସେଇ ଆଉ ଆମର ଏଇଆ ପେଡା ଯଜି ଡିଫରେଣ୍ଟ ଡିଫରେଣ୍ଟ ତଥାପି କଣ ମାନେ ଜେନେରାଲି ଯେମିତି ସିଚୁଏସନ ଉପରେ ପଡୁଛି ସେଇଟା ତମେ ବୁଝିି କରିବ। ଆଉ ହଁ। ଦେଖିଲା ବେଳକୁ ଜଣେ ମାନେ ପୁରା ମାଇଣ୍ଡଲି ଯଦି ଭାବିବ ଏଇଟା ହବ ହିଁ ହବ। ଉଁ ଭାବିବ ନିଶ୍ଚିନ୍ତ ହବ। କାହିନା ଜିନିଷ ଏଇା କିଛି ତ ଅଲଗା ନାହିଁ ନା। ଆଉ ଜେନେରାଲ ଷ୍ଟଡି ହୋଉ ଯାହାବି ହୋଉ କରେଣ୍ଟ ଆଫୋର୍ସ ହୋଉ ସବୁ ତ ଆଭେଲେବୁଲ ରୋହୁଛି।
ନା ଗୋଟେ ପା ଆଠ ଗୋଟେ କନସିଜେନ୍ସ ଯଦି ତମେ ପଢ଼ିବ ଦେନ୍ ସବୁ ହବ ଆମେ କଣ କହିଲେ କି ଯଦି ଆମେ ଗୋଟେ ମୋଟିଭେଟ୍ ହେଇଯାଉଚୁ ସପ୍ତାହ ପାଇଁ ଦେନ୍ ପାଠ ପଢ଼ାଟା କନଷ୍ଟାଣ୍ଟ ଚାଲଲା। ଫୁଣି ସପ୍ତାହ ପଢିବା ଫୁଣି ଦିଇ ସପ୍ତାହ ଆମେ ଶୋଇବା ମାନେ ଆଉ ପାଠ ପଢିବାନି ତ ସେଇ ଜିନିଷ ଟା ଆମ ସହିତ ଘଟୁଚି। ମାନେ ଏମିତି ଗୋଟେ କିଛିି ସିଚୁଏ ସେଇଟା ତ ମାନେ ଗୋଟେ ପାଠପ ଯୋଉମାନୋନେ ଦେଖିବା ସକ୍ସେସ୍ ଅଛନ୍ତି ସେମାନେ ହୁଏତ ଘରକୁ ଛାଡିଥିବେ। ଷ୍ଟ୍ରଗଲ୍ କରୁଥିବେ ଟିୁସନ କରୁ ଥିବେ କି ଯୋଉ ହେଲା ନିଜେ ହସ୍ ରୁମ୍ ନେଇ ପାଠ ପଢୁଥିବେ ତ ସେଇଟା ହିଁ ଆକ୍ଚୁଏଲି ସେ ଭାବିବେ କି ମୁଁ ଆସିଚି ଗୋଟେ ଲକ୍ଷରେ ତ ଏଟା ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିବି କିନ୍ତୁ ଆମେ ନର୍ମାଲି ଘରେ ରୋହୁଚେ ତ କିଛି ଟାଇମ ଯେତେବେଳେ ଅନ୍ୟ ଆମ ସାଙ୍ଗମାନୋନ ପାଇ ଯାଉଛନ୍ତି ତ ସେ ଆମକୁ ଟିକେ ବାଧୁଚି ଖରାପ ଲାଗୁଚି ଆମେ ବହିପତ୍ର ଟିକେ ଧରି ପଡି ଦୋଉଚେ ପୁଣି ଆର ସିଚୁଏସନରେ ଘର ଲୋକ ଟିକେ କଣ ମଜାମସ୍ତି କଥା ହେଇଗଲା ଦେନ୍ ଆମେ ସେଇଟାକୁ ପୁଣି ମାଇଣ୍ଡରୁ କାଢ଼ି ଦୋଉଚେ। ପୁଣି ଆମର ପୂର୍ବସ୍ଥାକୁ ଫେରିଆସୁଚେ। ତ ଏଇ ଏଇଟା ହିଁ ଆମ ସହିତ ଘ ଟୁଚି ଏନ୍ତି ହୋଉଚି। ପାଠ ପଢିବା ପାଇଁ ଗୋଟେ ଜୋସ୍ ରହିବା ଦରକାର ଗୋଟେ ବିନା ଷ୍ଟ୍ରଗଲ ତ କିଛି ହବନେଇ। ତ ଉଁ ସେ ଦିନସ ଟା ଆମେ ଘରୁ ପାଉନେ। ତ ଘରୁଚି ହଁ ଏ କାମ ଟା କରିସାରିଲା ପରେ ମୁଁ ପାଠ ପଢିଦେବିନନି କିନ୍ତୁ ସେ କାମଟା ସରିଯିବ କିନ୍ତୁ ପାଠ ପଢାଟା ଆମେ ସାରିପାରିବାନି।
ହଁ ପା ସେଇଟା ହୋଉଚି କଥା ତେଣୁ ବୋହୁତ ପରିଶ୍ରମ କଲେ ଯାଇ ପାଇବ ଆଉ। ଆମେ ଏମିତି ହାଲକା ହଁ ପଢ଼ିବା। ଆଉ ଗୋଟେ କଥା ଆମେ ଯଦି ଆଜି ଗୋଟେ ଚାପ୍ଟର ଆରଭ କରୁଚେ ଦେନ୍ ସେଟାକୁ ସବୁ ଦିନ ସେ ମୋବାଇଲ ୟୁଟ୍ୟୁବ ହୋଉ ନହେଲେ ତମେ ବହି ବି ଆରମ୍ କର ସେଇଟା ତା ପରଦିନକୁ ତା ପର ଦିନକୁ ପଢିବାର ଅଛି ରିଭାଇଜ୍ ଆମେ ଆଜି ଯଦି ପଢିଦଲେ ପାଞ୍ଚ ଦିନ ପରେ ସେ ଉଡିଗଲା।
ପାଞ୍ଚ ଦିନ ପରେ ପୁରା ବ୍ରେକ୍ ନେଇଯାଉଚି ପା ସେ ଅଟୋମେଟିକ ବ୍ରେକ୍ ହେଇ ଯାଉଚି ହଁ ଗୋଟେ ଘରେ ରହୁଚେ କାହା ବାହାଘ କି କହାର ଗୋଟେ ପୂଜା ଏଇ ଗୋ ଦିନିଷ ଚୋଡା ପୁଣି ଚିତ୍ର ପଶିଗଲା ପରେ ହଁ ହଁ ହଁ। ତ ଅଟୋମେଟିକ ପାଠର ବ୍ରେକ୍ ହେଇଯାଉଛି ତାପରେ ସେ ଚାପ୍ଟର କୁଆଡେ ଗଲା ଆମେ ବି ସେ ଚା ରକୁ ଭୁଲିଗଲେ ପୁଣି ଥରେ ରିଷ୍ଟାର୍ଟ କଲା ବେଳକୁ
ସେ ପୁଣି ନୂଆ ସେ ପୁଣି ନୂଆ ତାପରେ ସେତିକି ଆମେ କିଛି ସାରିନି। ତମତି ଲୋକ ଗୋଟେ ଜିନିଷ ଜିନିଷ ସିଲାବସ ଷ୍ଟ୍ରାଟେଜି ଅନୁସାରେ ଯଦି ଆମେ ମାନଙ୍କର ଏଇ ଜିନିଷ ଟା ଆମର ଆସୁଛି ସିଲାସରେ ମୁଁ ଏଇଟା ସାରିଲି। ସେଇଟାକୁ ରିଭାଇଜ କଲି ତା ବିଷୟରେ କିଛି କୋଶ୍ଚିନ୍ ମୁଁ କଲି ନିଜେ କଲି କି ଆଲୋଚନା କଲି। ତ ମୁଁ ଜାଣିଲି ଯେ ମୁଁ କିଛି ସାରିଛି। ମୁଁ ଯଦି କିଛି ନ କରିବି ତାହେଲେ ମୁଁ କଣ ଭାବିବି ମୁଁ କିଛି କଭର କରିନି। ଯେତେବେଳେ ବାହାରିବ ହଠାତ୍ ପୁରା ମୁଣ୍ଡ ପୁରା ପାଗଳ। ତମେ ହଠାତ୍ ବି ପାଠକୁ ବି ଗ୍ରହଣ କରିପାରିବନି।
ସେଇଟା ତ ହଁ ତ ଆଗରୁ ଟଚରେ ରହ ହିବା ନିହାତି ଦରକାର। ତ ବିନା ଟଚରେ ସେତେବେଳକୁ ହଁ ହେଲାନ ତ ହେଲାନି ଏଇ ଟାଇପ ର ଲାଷ୍ଟ ମୁମେଣ୍ଟଇ ଟାଇପ ମାଇଣ୍ଡ ସେଟ୍ କରିକି ହଁ ଚାଲେ ଏକଜାମ ଦେଇଦବା। ଏଇ ଟାଇପର ହିଁ ହବ କିନ୍ତୁ ଗୋଟେ ଜୋସ୍ ନେଇ ପାଠ ଯଦି ଦେନ ପଢିବ ଚାକିରୀ ତ ସୁନିଶ୍ଚିତ ହବ।
ହଁ ମୁଁ କିନ୍ତୁ ପରିଶ୍ରମ ଉପରେ ବିଶ୍ଵାସ କରେ। ବିନା ପରିଶ୍ରମରେ କିଛି ହୁଏନି ଭଗବାନ ଲକ୍ ତ ସବୁ ଥାଇକି ବି ତମେ ଯଦି ପରିଶ୍ରମ ନ କରକୁ କୁଡେ ହବ।
ନା ନା କିଛି ହବନି।
ପରିଶ୍ରମ ଆଗରେ ସମସ୍ତେ ହାର ମାନିବେ ଏଇଟା ସତ୍ୟ।
ହଁ।
ହଉ ସେଟା ମୁଁ ବି ଅଙ୍ଗେ ଲିଭେଇଛି। ଆମେ ଯଦି ପାଠରେ ପୁରା ପଶିଯିବା ପାଠ କଣ ଆମକୁ ମାନେ ଆମଠାରୁ ଅଧିକ ହେଇଯିବ।
ସେଇ ମଣିଷ ହିଁ ତ ପାଠ ବାହାର କରୁଛନ୍ତି ତ ସେ ମଣିଷ ହିଁ ଆମେ ହିଁ ପାଠ ପଢିବା ନା। ତ ଆମ ଠାରୁ ସେ କୋଉଠି ହାର ମାନିବ।
ସେଇ ହେଲା କଥା ମୁଁ ସେ ମୋ ଭିତରେ ଯୁହର୍ଷ ଅଧିକ କିନ୍ତୁ
ନାଇଁ ଆଚୁଆଲି ସତ କଥା ସେଇଟା ହିଁ ତ ମାନେ ଅ ଜୋସ୍ ଅଧି ଆମ ମାନଙ୍କ ପାଖରେ କିନ୍ତୁ ଏଇଟା କି ପ୍ରୋବ୍ଲେମ୍ କି ଆମେ ୟୁଟଲାଇଜ କରିପାରୁନେ ଟାଇମ୍ ମେନେଜମେଣ୍ଟ କରିପାରୁନେ। ଟାଇମ ମାନେଜମେଣ୍ଟ କଲେ ସବୁ ହବ କିନ୍ତୁ ସେ ଯୋଉ ଟାଇମ୍ ମ୍ୟାନେଜ କରିବା ସେଟାକୁ ଆମକୁ ବଡ଼ି ଥକ୍କା ଲାଗୁଛି ଆମେ ଟିକେ ରେଷ୍ଟ ହେଇଉଛି କିନ୍ତୁ ଆମେ ଦେଖିବାକୁ ନା ଏଇ ପାଠଟା ସାରିକି ଆମେ ରେଷ୍ଟ ନବା କିନ୍ତୁ ଆମ ମନଟା ସବବେଳେ କହୁଛ ନା ଆମରେଷ୍ଟ ହିସାବରେ ପାଠ ପଢେ ପାଠକୁ ଆମେ ସେକେଣ୍ଡାରୀ ରଖଛେ ଫାଷ୍ଟ ରଖୁନ ପ୍ରାଇମାରୀ ରଖୁନି ତ ସେଥିପାଇଁ ହିଁ ଆମେ ଅଳସଆ ହେଇଯାଉଛେ
ଠିକ୍ କଥା। ଏଇଟା ପୁରା ଠିକ କଥା ଯାହା କହିଲ।
ଆମେ କିନ୍ତୁ ଆମ ବଡିକୁୁ ଆଗ ଦେଖୁଛେ
ବାହାରୁଛି ହଁ ବା ଟିକେ ରେଷ୍ଟ ଦିହୁଣ୍ଡୁ କଣ ହେଇଯାଉଛିି ରିଲାକ୍ସ ଏଇ ହେଲା କଥ କିନ୍ତୁ ପାଠ ସବୁଠୁ ସହଜ ଏତେ ମଜାଦାର ମୁଁ ଭାବେ ବେଳେ ବେଳେ ଯେ ତା ମୁଁଟା ଗଣିତ ବୁଝି ପାରୁନଥିଲି। ମତେ ଆସୁନଥିଲା ମତେ ଇଚ୍ଛାଥିଲା ମୁଁ କାହାଠୁ ବୁଝି ବୋଲି ଚେଷ୍ଟ ବର୍ତ୍ତମାନ ଯୁଗରେ ତମ ହାତ ପାହାନ୍ତିରେ ସବୁ ଏମିତି ଗୋଟିଏ ଜିନିଷ ନାଇଁ ମତେ ଆସିବନି ମୁଁ ବୁଝିପାରୁନି। ସବୁ ମାନେ ମୋବାଇଲ ଠାରୁ ବଡ ଗୁରୁ ଆଉ କେହି ଦୁନିଆରେ ନାହାନ୍ତି।
କେହି ନାହାନ୍ତି। ସବୁ ସିଚୁଏସନ ରେ ସିଏ ତମ ପାଖରେ ଠିଆ ହବ।
ମାନେ ଏତେ ଖୁସି ଲାଗୁଛି ଅପର୍ଚୁନିଟି ଆମ ପାଖରେ ଭରପୁର।
ହୁଁ।
କିନ୍ତୁ ଆମେ ତାକୁ ପ୍ରୟୋଗ ମାନେ ସହି ସଲାମତ ତାକୁ ପ୍ରୟୋଗ ମାନେ ନିଜ ଜୀବନରେ ଲଗେଇ ପାରୁନି। ସେଇଟା ବଡ ଦୁଃଖ ଲାଗେ ଆଉ ଆଉ ବାକି ଯିଏ ପାଠ ପଢେଇଥିବେ ସେମାନଙ୍କର ଚିନ୍ତା ଥିବ ସେମାନେ ହେଲେ ପଦେ ପଦେ କହୁଥିବେ ଫୋନ କଲେ ଆଉ ମା କହୁଥିବ ପଢୁଛୁଟି ହଁ। ପଢ ସେମିତି ଟିକେ ଟିକେ ନା ପଢୁନୁ ବାହାରିବ ଭଉଣୀ ଫୋନ କଲେ ବି ସେଇ କଥା କହିବ କିନ୍ତୁ ତମର ଏଇଠି ଆମର କିନ୍ତୁ ଘରେ କିନ୍ତୁ ଡିମୋଟିଭେଟ।
ହଁ ସେଇଟା ହିଁ ସତ କଥା। ଆକ୍ଚୁଆଲି ସେମାନେ ସେ ଜାଣିଥିବେ ସତ କଥା ଏଇଟା ସତ କଥା ନିଜ ବାପା ମା ହିଁ ଠିକ ବୁଝିଥିବେ କି ସେ ଆମର ମୂଳରୁ ଗଢିଥିବେ ନା ଆମକୁ। ତ ଆମେ କେତେ ପରିଶ୍ରମିକ କି ପାଠ ପର୍ତ୍ତି କେତେ ଡେଡିକେଟେଡ୍ ସେମାନେ ଅଙ୍ଗେ ଲିଭେଇଥିବେ ସାମ୍ନାରେ ଦେଖି ଖିଥିବେ। ତ ଏମେ ନାଇଁ ଆମେ ଅଲରେଡି ସବୁ ସେ ଜିନିଷ ଗୁଟା ପାର୍କ ପ ଯାଇଛୁ ବର୍ତ୍ତମାନ ପାଇଁ ଆମେ ବି ଷ୍ଟ୍ରଗଲ୍ ଲାଇଫ ରେ ସେମାନଙ୍କୁ ଦେଖାଯିବନି ସେ ଜିନିଷ ଲାଗିବ ସେମାନେ ଉଲଟ ଟନ ମାରେ ଟନ ମାରିବେ କି ହଁ। ହଉ। ଆସ ତ ସମୟ ହେଇଗଲାଣି ନେକ୍ସଟ କଲଲେ ଆମେ କଥା ହେବ ଆଉ।
ହଁ ହଁ ଠିକ ଅଛି ଠିକ ଅଛି।